ହ୍ୟାଲୋ ଆମର ନାମ ଶଭସନ୍ଧ୍ୟଆ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆପଣ ସଭାଉଛି ମ ଭଷା
ଆଜ୍ଞା ଶୁଭା ଯାଉଛି
ହଁ ହଁ କୁହନ୍ତୁ କୁହନ୍ତା କେମିତି ଅଛନ୍ତି କେମିତି ଅଛନ୍ତି ଆପଣ ମୋତେ ଆପଣଙ୍କର ସଭଜାମନୀ ଶବ୍ଦ ହଁ ହଁ ହଁ ଟିକିଏ ଆପଣଙ୍କର ଶବ୍ଦ ଟିକେ ଶୁଭାଯାଉନି ଆପଣ ଟିକିଏ ଗୋଟେ ଭଲ ଜାଗାକୁ ଯିବେ?
ଆଚ୍ଛା ଠିକ୍ ଅଛି।
ଓ ହଁ କଥା ହେଇ ଯାଆନ୍ତୁ କିଛି ବଡ କଥା ନାହିଁ। ଆଉ ଆପଣ କଣ କରୁଛନ୍ତି ଏବେ?
ଶୁଭୁଚି ତମକୁ? ହ୍ୟାଲୋ ହଁ ମୋ କଥା ଶୁଣିପାରୁଛନ୍ତି?
ହଁ ମୁଁ ବି ଶୁଣିପାରୁଛି।
ହୁଁ।
ଆଉ କଣ କରୁଥିଲେ ଆପଣ ଏବେ? କଣ କରୁଛନ୍ତି ଆପଣ ଏବେ? ହ୍ୟାଲୋ।
ପାରୁଛନ୍ତି?
ହୁଁ-ହୁଁ କଣ କହିଲେ?
ହ୍ୟାଲୋ।
ହଁ-ହଁ। ମୁଁ କହିଲି କଣ କହୁଛନ୍ତି ଆପଣ? ହଁ-ହଁ ଏବେ ଶୁଣି ପାରୁଛି ସେତେବେଳେ ଶୁଣି ପାରୁନଥିଲି। ମୁଁ ଟିକେ ଆସିଛି ଖେଳ ପଡ଼ିଆକୁ। ହଁ ଏବେ ଠିକ୍ ଅଛି ଏବେ ଠିକ୍ ଅଛି ମୁଁ ଟିକେ ଏବେ ଆସିଚି। ଖେଳ ପଡ଼ିଆକୁ ମାନେ ପାଠାଗାର ଯାଇଥିଲି ମୋର ସବୁ ସରିଗଲା। ମାନେ ଟିକେ ଏବେ ବି ବିଦା ହେଇଗଲୁ ତ ଟିକେ ଆସିଚି ଆଉ। ବୁଲାବୁଲି କରିବା ପାଇଁ ଆଉ। ଆପଣ କଣ କରୁଛନ୍ତି?
ବୁଲାବୁଲି କରିବାକୁ ଯାଇଛନ୍ତି। ନା ମୁଁ ବାହାରକୁ ଯାଇଥିଲି ତ ସେ ଟିକେ ପୂର୍ବରୁ ଆସିଲି ଅ ଘରକୁ।
କଣ କଣ କଲେ ଯାଇ ବାହା
ତ ଏବେ
ବାହାରେ କୁଆଡେ ଯାଇଥିଲେ?
ଏ କିଛି ମୋ ସାଙ୍ଗ ଗୋଟେ ଆସିଥିଲା ତ ମୁଁ ତାକୁ ଦେଖା କରିବାକୁ ଯାଇଥିଲି।
ଅ ହ ଦେଖା କରିକି ଆସିଲେ ଆଉ।
ଆଜ୍ଞା ହଁ ଦେଖା କରିକି ଆସିଲି ଆଉ ଏବେ ପହଞ୍ଚିଲି ଆସିକି ଅଛି ଆଉ କଥା
ହଁ-ହଁ ସେୟା ସେୟା ଭଲ ଭଲ ସାଙ୍ଗମାନେ ଭଲ।
ହୁଁ।
ମୁଁ-ମୁଁ ବି ଟିକେ ଏଢ଼ାପଢ଼ି କରୁଛି ଆଉ ଏ ସବୁ ତ ପଡ଼ିଆ ରେ ସବୁ ଟିକେ ଦୌଡ଼ାଦୌଡ଼ି କରୁଛନ୍ତି। ସମସ୍ତଙ୍କୁ ମୁଁ ତ ଦୌଡ଼ୁନି ମୁଁ ଚାଲି ମୁଁ ଚାଲୁଛି ଟିକେ। କାରଣ ଦୌଡ଼ି-ଦୌଡି ତ ମୁଁ କଥା ହୋଇପାରିବିନି, ମୁଁ ଚାଲି ଚାଲି କଥା ହେଉଛି ଆଉ। କାହିଁକିନା ସୁସ୍ଥ ଶରୀର ହେଉଛି ଆମର
ଆପଣଙ୍କର ଭଏସ୍ ଟା ଗୋ କଟି ଯାଉଛି ଆପଣଙ୍କ ଭଏସଟା କଟିଯାଉଛି ହଁ।
ମୋର ନେଟୱାର୍କ ଠିକ୍ଠାକ୍ ଅଛି।
ହଁ ଏବେ ଠିକ୍ ଅଛି କୁହନ୍ତୁ।
ହଁ ମୁଁ କହିଲି ମୁଁ ଏଠି ମୁଁ ବି ଟିକେ ଚାଲାଚଲି କରେ। କାହିଁକିନା ଯଦି ନ ଚାଲାଚଲି କଲେ ତାହେଲେ ଦେହ ଖରାପ ହେଇଯାଇପାରେ। ଆପଣଙ୍କ ମତା ମତ କଣ ଆସେ ଉପରକୁ ନେଇକିନା ଆପଣ ଚଲାଚଲି କରନ୍ତି?
କଣ କହିଲେ ଭଏସ୍ କ
ଆପଣ ଚାଲାଚଲି କରନ୍ତି? ହୁଁ।
ହାଲୋ।
ହାଲୋ।
ଆପଣଙ୍କ ଭଏସ୍ କଟି ଯାଉଛି ମଝିରେ ମଝିରେ ମତେ କିଛି ଶୁଭୁନି।
ହଁ ଆ କି।
ହୁଁ ଏବେ କ୍ଲିଅର ଶୁଭୁଛି କୁହନ୍ତୁ।
ହଁ ମୁଁ କହିଲି ମୁଁ କହିଲି ମୁଁ ବି ଟିକିଏ ଚାଲାଚୁଲି କରେ କି ଯାହାବି ଦେଖୁନି ଯାହା ବିି ଦେଖୁଛି ମୁଁ ଏଠି ପଡ଼ିଆରେ
ହୁଁ।
ଠିକ୍ ଅଛି ସମସ୍ତେ ଚାଲାଚୁଲି ଖେଳାଖେଳି ସବୁ କରନ୍ତି। ବୁଝିପାରିଲେ ମୁଁ
ଉ ହୁଁ ଆପଣ ହଁ ହଁ ବୁଝିପାରନ୍ତି ଆପଣ ଖେଳୁନାହାନ୍ତି କି।
ମୁଁ ଖେଳେ କିନ୍ତୁ ସବୁଦିନ ଖେଳେନି ମୋର ଟିକେ ସମୟର ଅଭାବ ହେତୁ ମୁଁ କେବଳ ରବିବାର ଦିନ ହିଁ ଖେଳେ। ଆଉ ଅଲଗା ଦିନ ଏତେ ଖେଳେନି। ଆପଣ?
ହଁ ମୁଁ ଏତେ ଖେଳା ଖେଳି କରେନି। ମୁଁ ମୋ ସାଙ୍ଗମାନଙ୍କ ସହିତ ବୁଲାବୁଲି ସେଥିରେ ହିଁ ତାପରେ କାମ ପଡ଼େ ଏମିତିକି ମୋର ମାନେ ସମୟ ପଳେଇଯାଏ। ତ
ଓହୋ। କୁଆଡେ କୁଆଡେ ବୁଲାବୁଲି ପାଖାପାଖି ଏବେ। ପାଖାପାଖି କଣ ବୁଲାବୁଲି କରୁଥିଲୁ ସାଙ୍ଗମାନଙ୍କ ସହିତ। ହ୍ୟାଲୋ। ହ୍ୟାଲୋ ମୁଁ କହିଲି ଆପଣ ପାଖାପାଖି କେବେ ଯାଇଥିଲେ କେବେ ଯାଇଥିଲେ ବୁଲାବୁଲି ସାଙ୍ଗମାନଙ୍କ ସହିତ।
ହଁ ବୁଲିବାକୁ ଯାଇଥିଲି।
କୁଆଡେ କୁଆଡେ ଯାଇଥିଲେ? ହଁ ପୁରୀ ମନ୍ଦିର। ପୁରୀ ମନ୍ଦିର ଯାଇଥିଲେ ତ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।